ହ୍ୟାଲୋ।
ହୁଁ ଆଉ ସ୍ବିଟି କଣ କରୁଥିଲ?
ଏଇ ପଢ଼ା ପଢ଼ି ଟିକେ ଚାଲିଛି ଆଉ।
ଓହଁ ହଁ ଆଉ ଖାଇବା ପିଇବା କଣ ହେଇଛି?
ହଁ ଖାଇବା ପିଇବା ହେଇଥିଲା ମଟର ତରକାରୀ ହେଇଥିଲା। ଆଉ ପରଟା ହେଇଥିଲା।
ଓହୋ କଉ ମାନେ ଘିଅ ଗୁଆ ଘିଅରେ ପରଟା ବଧେ।
ହଁ ହଁ ଗୁଆ ଘିଅ ହେଇଥିଲା।
କଣ ଘରେ ନା କିଣା ହେଇକି ଆସେ?
ନାଇଁ ଘରେ ବନା ହୁଏଜେ କିନ୍ତୁ ଏବେ ଆଉ ଏତେ ଟାଇମ୍ ତ ମିଳୁନି।
ସେଥିପାଇଁ ଏବେ କିଣା ହେଇକି ଆସଥିଲା ନହେଲେ ଘରେ ସବୁବେଳେ ବନା ହୁଏ।
ହଁ ସେଇଟା ଭାରି ବଢିଆ ବାସ୍ନା ହୁଏନି?
ହଁ ମୁଁ ତ ଏତେ ଘିଅ ଖାଇଆକୁ ପସନ୍ଦ କରେନି, କିନ୍ତୁ ଏଇ ପରଟା ଫର ଟାରେ ଲଗେଇଲେ ଭଲ ବାସ୍ନା ହୁଏ ବୋଲି ଖାଇଦିଏ।
ଓହୋ ଆଉ ଯୋଉ ଗରମ ଭାତରେ ଯୋଉ ଘିଅ ପଡିକି ତମେ ଖାଅନି।
ନା ନା ମତେ ଟିକେ ମାନେ ଅଧିକ ଇଏ ହେଇଗଲେ ସ୍ମେଲ ଟା ତ ଟିକେ ଆଉ ଭଲ ଲାଗେନି।
ଓହୋ ହୋ ଆଉ ଡାଲମା ଛୁଙ୍କ ହେଲେ ତମେ ଖାଉଥିବ?
ହଁ ଡାଲମା ଛୁଙ୍କ ହେଲେ ଖାଉ।
ଆଉ ମୁଁ ତ ଏତେ ପାଗଳ ମୁଁ ଡବାରୁ ମାନେ ଚାମଚ ଚାମଚ ଏମିତି ଆଣିକି ଯେ ଆଁ ମାନେ ହାତରେ ଲେ ମାନେ ହାତରେ ଏମିତି ଯେମିତି ଅମୁଲ ଖାଆନ୍ତିନି ମୁଁ ସେମିତି ଘିଅକୁ ଖାଇଦିଏ। ହୁଁହୁଁ। ଏତେ ଭଲ ଲାଗେ ମତେ।
ଓହୋ।
ମାନେ ଗାଈର ଯୋଉ ଦହି, କ୍ଷୀର ଆଉ କ୍ଷୀର ଛେନା ହଉ, ଦହି ଛେନା, ଗୋ ଘୋଳ ଦହି, ହେଲା। ମାନେ ସବୁ ପ୍ରିୟ।
ଓହୋ ହଁ ଛେନା ଟା ବି ଭଲ ଲାଗେ।
ହଁ କ୍ଷୀର ଛେନା ହଉ, ଦହି ଛେନା ତାପରେ ମୋ ବାପାଙ୍କର ବି ଏତେ ପ୍ରିୟ ଥିଲା ମାନେ ଯୋଉଟା କି ସେ ଦହିଟାକୁ ମାନେ--ଏ ଯଦି ତମେ ତାଙ୍କୁ ଚାରି ପାଞ୍ଚ ଛଅ ଦିନର ବି ଦହି ଦବ ଯୋଉ ଗନ୍ଧ ହୋଉଥିବ କୁହନ୍ତିନି ଭୂଇଆଁ ଗନ୍ଧ ତ ସିଏ ତାକୁ ବି ପିଇଦେବେ ମାନେ ଏତେ ପ୍ରିୟ ସିଏ। ଆମେ କହୁଚେ କଣ ଗନ୍ଧ ହେଲେ ମାନେ ଆମେ ତାକୁ ଛୁଇଁବାନି। ସିଏ ତା କୁ ପିଇଦବେ ତାକୁ ପିଇବେ କଣ ମାନେ ପୁରା କମଳା ପତ୍ର କହିବେ ଲେମ୍ବୁ ପତ୍ର ଆଣ। ଜିରା ଲଙ୍କାଗୁଣ୍ଡ ସେଥିରେ ପୋଦିନା ପତ୍ର ଥାଏ ସେ ଯଦି ଥାଏ ପଡିବ ନହେଲେ ନାଇଁ। ସେମ୍ ଗୁଡାକ ତାକୁ ଚକଟିକି ସେଏ ପୁରା ଅଭଢା ପାଣି ଭଳିଆ କରି ସିଏ ତାକୁ ପିଇବେ। ପୁରା କଂସା କଂସା ପିଇବେ।
ଓହୋ ହଁ ଭ ଯାହାକୁ ଯେମିତି ଭଲ ଲାଗେ ଆଉ।
ହଁ ହଁ ନା ଆମେ ସେଥିପାଇଁ କଣ କରୁ କି ଦହି ଯୋଉ ମହି ଟିକେ ର ଖି ଦେଇଥାଉ। ଏଁ କ୍ଷୀର ଯେତେବେଳେ ଆସେ ସେ ସବୁଦିନ ତ ଖାଆନ୍ତି ତ ରୁଟି କ୍ଷୀର। ତ ଆମେ ସେଇ କ୍ଷୀର ଟା କି ଛି ଅଳ୍ପ ଖାଇବେ ଆଉ ସରଟା ଖାଆନ୍ତିନି ଯେହେତୁ ତାଙ୍କର ଡାଇବେଟିସ୍ ଥାଏ। ତ ସର ଟା ଆମେ ବାହାର କରିକି ରଖିଦେଉ ଅଲଗା ଜାଗାରେ। ମାନେ ଯୋଉଟା କି ଲହୁଣୀ କରିବା ପାଇଁ। ହେଲା। ତାପରେ ଏଇ ଯୋଉ ଦହିଟାକୁ ଏଇ ଯୋଉ ମହିଟା ରଖିଥିବୁ ସିଏ ଟିକେ କ୍ଷୀର ଖାଆନ୍ତି ଆଉ ଟିକେ ତାକୁ ଆମେ ବସା ଦହି ପକେଇ ଦୋଉ।
ଓହୋ ଦହିଟା ଦହି ଟା ବି ଭଲ ଲାଗେ ଯୋଉ ଦହି ବୁନ୍ଦି ପକେଇ ଖାଆନ୍ତି।
ହୁଁ ହୁଁ ଦହି ବୁନ୍ଦି ବଢିଆ ଲାଗେନି? ହେଟା ତମ ମାମା ବନୋଉଥିବେ ପ୍ରାୟ?
ଅ ହଁ।
ଉଁ ହଁ ହଁ। ହଁ ପରା, ମା ମାନେ ଥିଲେ ତମ ଯୋଉ ଫେବରାଇଟ୍ ଜିନିଷ ସବୁ ଖାଇବା ବନେଇବେ, ନା କି?
ହଁ ହଁ।
ହୁଁ, ଆଉ କଣ କରିବା? ଆମର ତ ମାନେ ଏ ଯୋଉ ଖେଚେଡି ମୋ ବୋଉ କରେ, ମୁଗ ଡାଲି ଆଉ ସବୁବେଳେ କଦଳୀ ପକେଇବ, ମୁଗ ଡାଲି ହୁଁ ଗୁଆ ଘିଅ, ତେଜପତ୍ର ଏମିତି ସବୁ ପକେଇକି କରେ, ନଡିଆ
ଖେଚେଡ଼ି ଟା ବି ଭଲ ଲାଗେ, ଆମର ଘରେ, ଶୁକ୍ରବାର ପ୍ରାୟ ଖେଚୁଡି ହୁଏ, ମତେ କିନ୍ତୁ ଦେଲି ଖେଚୁଡି ଦେଲେ ବି ମୁଁ ଖାଇଦେବି। ମତେ ବହୁତ ଭଲ ଲାଗେ, ହଁ।
ଆଉ ମୁଗ ମାନେ ତମେ କଣ କିଣୁଚ, ନା ତମ ବିଲରେ ଅମଳ ହୁଏ?
ନାଇଁ ବିଲରେ ହୁଏ ଯେ କିନ୍ତୁ ଆମର ନିଜର କରୁନୁ। ମାନେ ଦେଇ ଦେଇଚନ୍ତି ବିଲ କରିବାକୁ ଅଲଗା ଜଣଙ୍କୁ, ସେ କରିକି ଦିଅନ୍ତି।
ହଁ ହଁ, ଯୋଉ କାଟକୁ କି ଭାଗକୁ ଯୋଉ ନେଇଯାଆନ୍ତି ଲୋକମାନେ ନା? ହଁ, ସେ ଧାନ ଆଉ ମୁଗ ବିରି ଏମିତି ଦଉଥିବେ ଆଉ, ବର୍ଷକୁ ଥରେ ଦିଇଥର ଏମିତି ଆଉ।
ଯେତେବେଳେ ଜେଜେ ଥିଲେ, ସେତେବେଳେ ସିଏ ଏକୁଟିଆ ସବୁ କରନ୍ତି, ଧାନ
ହୁଁ ହୁଁ
ଗ ସବୁ କରୁଥିଲେ, ଜେଜେ ଗଲା ପରେ ଆଉ, ଏପଟେ ତ କାମରେ ସମସ୍ତେ ବ୍ୟସ୍ତ ଆଉ କିଏ କରିବ?
ହଁ ହଁ ହଁ, ଆଛା ଆଛା, ଓହୋ। ଏବେ ତ ମାନେ, ବହୁତ ଲୋକ ବି ମାନେ ଯିଏ ସବୁ ରହିଯାଇଚନ୍ତି ଚାକି କିରି, ବିଜନେସ ଯିଏ ଯୁଆଡ଼େ ରହିଲେ ତାଙ୍କର ଅଲଗା ଲୋକ ବି ସମସ୍ତେ ମାନେ ନେଇଯାଇଚନ୍ତି, ଯାହାର ଜମି ବି ନାହିଁ, ସେମାନେ ନେଇକି ଇଏ କରୁଚନ୍ତି। କାମ କରୁଚନ୍ତି। ଓହୋ, ହଁ ସିଏ ବି ତାପରେ ବି ତମେ ମାନେ ବିରି ଫିରି ହୁଏ ନା, ଆଉ ଇଏ କୋଳଥ ହେରିକା ହୁଏ?
ହଁ ହୁଏ, ଖୋଳଥ ଟା ବି ଭଲ ଲାଗେନି?
ହଁ, ତମେ କୋଳଥ ଡାଲି ଟା ତ ବେଶୀ ପ୍ରିୟ ମୋର।
ହଁ, ମୋର ବି ଭାରି ପ୍ରିୟ।
ହୁଁ ହୁଁ ହୁଁ, ଆଉ ଯୋଉ, ଆଉ ଗୋଟେ ହଁ, କୁହ
ମୁଁ କହିଲି କୋଳଥ ତ ଏତେ ହୁଏନି ମାନେ ଘରେ, ହେଲେ ଯେବେବି ହୁଏ ମାନେ ଭଲ ଲାଗେ, ମାନେ ହେଥେରେ ଯୋଉ ରସ୍ ଶୁଣ ଟିକେ ପଡିଥିବ
ହଁ ରସୁଣ ଛେଚା ଟିକେ, ତମେ କଣ କୋଳ ତ ବିକ୍ରି କରୁଚ ନା, ଖାଲି ଯାହା ଅମଳ ହଉଚି, ରଖୁଚ, ବର୍ଷ ପାଇଁ?
ନାଇଁ ନାଇଁ ଆମ ଘର ପାଇଁ ଯାହା ଦିଆହଉଚି, ଆଉ ବିକ୍ରି ଏତେ ଏ ତେ ବି ହୁଏନି।
ଆଉ ଯାହା ନଉ ଚନ୍ତି, ଯୋଉମାନେ ଭାଗ ରେ କରୁଚନ୍ତି, ସେମାନେ ଯାହା ନେଇଚନ୍ତି ଆଉ।
ହୁଁ ହୁଁ ହୁଁ ହୁଁ। ଆମର ପା ଆଉ ଗୋଟେ ଜାଣିଚ, ଯୋଉ ବଟବଟି ଡାଲି ହୁଏ ତମେ ଜାଣିଚ?
ନା ନା।
ସେଇଟା ଗୋଟେ ଯେମିତି ତମେ ନଧି ଛୁଇଁ ଖାଉନ
ହଁ ହଁ।
ତମେ ନଦୀ ଛୁଇଁ ଦେଖିଛ ସେମିତି ଗୋଟେ ଛୁଇଁ ହଁ ସେ ଗୋଟେ ବଟ ବଟେ ଛୁଇଁ ବୋଲି ଗୋଟେ ହୁଏ ସେଟା ବିଲରେ ହୁଏ। ମାନେ ତମେ କଣ ଦେଖିଛ ଯୋଉଟା ସେଇଟା ଲଟାରେ ମାଡେ ହେଲା, କିନ୍ତୁ ବଟବଟି ଯୋଉଟା ହୁଏ ସେଇଟା ମାନେ ବିଲରେ ଗଛ ଭଳିଆ ହୁଏ। ତ ହଁ ସି ଯେତେବେଳେ ସୁଖ୍ ଖିଯିବ ପାଚିଯିବ ହ ମାନେ ୟେଲୋ ଗ୍ରୀନ କଲର ଛୁଇଁ ଟା ତ ସେ ପାଚି ଗଲେ ହଳଦିଆ ହେଇଯିବ। ତ ତମେ ତାକୁ ଆମେ ତାକୁ ଛିଣ୍ଡେଇକି ଆଣୁ। ବିଲ ସାରା ବୁଲିକି ଆମେ ସବୁ ଆଗ ଯୋଉଟା ପାଚିଗଲା ଫାଷ୍ଟ ଫାଷ୍ଟ ଯୋଉ ଫଳ ଗୁଡା ହେଇଥିବ ସେ ପାଚିଯିବ ନା ତମେ ଯଉି ଯଦି ନ ଆଣିବ ବି ସିଏ ବି ମାନେ ମାଙ୍କଡ ବିଲକୁ ପଳେଇବେ ସେି ଛୁଇଁ ସବୁ ଖାଇଦେବେ।
ହଉ ହଉ, ହଁ ମାଙ୍କଡ ମାନେ ଖାଇଦିଅନ୍ତି ଆଉ।
ହଁ ବା ମାଙ୍କଡ ଖାଇଦିଅନ୍ତି। ତ ସେଇ ଛୁଇଁ ଟା ଏତେ ବଢିଆ ଲାଗେ କୋଳଥର ଯୋଉ ଟେଷ୍ଟ ମାନେ ଯେମତି ପ୍ରୋସେସ ରେ ହୁଏ।
ହଁ।
ମାନେ ଖଟା ଆଉ ମିଠା ଦିଆହଇକି ତ ଏଇ ବୁଟ ଡାଲି ଯୋଉ ବଟ ବଟି ଡାଲି ଟା ମାନେ ଆମେ କଣ କରିବୁ ସେଇଟାକୁ ନେଇ ଆସିବୁ ବିଲରୁ ହେଲା।
ହଁ।
ସନ୍ଧ୍ୟା ବେଳେ ଆଉ ବୋଉ ହେରିକା ତାକୁ କଣ କରିବେ ମାନେ ତୋ ଚୋପା ଛଡେଇବେ। ବେଶୀ ଅମଳ ହେଲେ କଣ ଖରା ଦେବେ ତାକୁ ଗୋଟେ ବାଉଁଶ ହଉ କିମ୍ବା ପିଟ ିବେ ଯେହେତୁ ସନ୍ଧ୍ୟା ବେଳେ ସବୁ କାମ ସର୍ଯାଇଥିବ ସିଏ ଜମା ସମୟକୁ ନଷ୍ଟ କରନ୍ତିନି।
ହଁ।
ଅ ସିଏ ତାକୁ ଛଡେଇବେ। ବସିକି ଟିଭିି ଦେଖିବେ। କଥାବାର୍ତ୍ତା ହେଇକି ତାକୁ ଛଡେଇବେ। ତ ସେଇଟାକୁ ଛଡେଇ ସେଇଟାକୁ ଡାଲି ହୁଏ। ତା ମିଠା ଦିଆ ହେଇକି ଏମିତି ଡାଲି ହୁଏ ଭାରି ବଢିଆ ବି ସିଏ ବି ବହୁତ ବଢିଆ ଲାଗେ। ସେମାନକୁ ହଁ ଏବେ ହଉଛି, ତମେ କିଛି ନାହିଁ ତମେ କଣ କରିବ କହିଲ? ଯୋଉ ଯେମିତି ତମର ମୁଗ ବିରି ବୁଣା ହଉଛି ସେ ବଟ ବଟି ଡାଲି ଗୋଟେ ମାନେ ତାଟିଆଇ ବି ନେଇକି ତାକୁ ବୁଣି ଦେବେ ଖାଲି। ଏ ଗଛ ଉଠିଗଲା ସେ ତ ବଡ ବଡ ଗଛ ଗଛ ହୁଏ, ମୁଗ ବିରି ଛୋଟ ତା ଉପରକୁ ବଡ ଗଛ ହୁଏ ଇଏ ଇଏ ଜଣା ପଡିବ ବିଲରେ ଯେମତି ହେଇଥିବ ଜଣା ପଡିବ।
ହଁ ହଁ, ହଉ ଆଉ ମୁଁ କେବେ କହିବି ଘରେ କରିବାକୁ ଆଉ।
ହଁ ହଁ, ତାପରେ ଅଛି ଫେସି ବି ଫେସି କିନ୍ତୁ ମୁଁ କିଣିଥିଲି। ଯୋଉ ଖାଇବା ପାଇଁ ଏଇ ଯୋଉ ଫେସିର ମଣ୍ଡା
ହଁ ଫେଶୀ ଭଲ ଲାଗେ ହଁ।
ହୁଁ ଆଉ ଛତୁଆରେ ବି ମିଶ ଯାଏ। ତାକୁ ତମେ ତ ଇଏ କହୁନି ମାନେ କଣ ଏବେକା ତମେ ଏବେକା ଜମାନା ହଆ ପିଲା ନା ତମେ ଏତେ ତାକୁ ସବୁ ଖାଇନ।
ନାଇଁ ଖାଇଛି ମୁଁ କଣ କହିଲ ଆଳେ ମୁଁ ମୁଣ୍ଡରେ ଲଗେଇବାକୁ ଆଣେ ମୁଁ ତାକୁ ଗୋଟେ ବନାଏ ହେଲା, ସେ ମାନେ ସାମ୍ପ କରିବା ପୂର୍ବରୁ ମୁଁ ତାକୁ ଗୋଟେ ବନାଏ ଫେସି ଆ ସେଥିରେ ଟିକେ ପାଣି ଆଉ ଆମର ନଡିଆ ତେଲ ଏମିତି ସବୁ ଆଉ ମନ୍ଦାର
ଟିକେ ପ୍ରୋସେସ କେମିତି ଟିକେ ମତେ କହିଲ ମୋର ବି ମାନେ ବହୁତ ଚୁଟି ଝଡୁଛି ଟିକେ।
ହଁ ଟିକେ ମାନେ ଫେସି ଟିକେ ଆଣିବ ତାପରେ ସେ ଏଥିରେ ଟିକେ ଆମର ଚାଉଳ ଗୁଣ୍ଡ ଟିକେ ପକେଇବ ତାପରେ ହଉ ସେ ଆମର ଯୋଉ ମନ୍ଦାର ଗଛ ହଁ ତା ଫୁଲ ଟା ଆଣିକି ପକେଇବ ଆଉ ଆମ ନଡିଆ ତେଲ ଟିକେ ଆଉ ତାକୁ କଣ କରିବ ନା ଗ୍ୟାସ ରେ ଟିକେ ମାନେ ପୁରା ଫୁଟିବାକୁ ଦବ ଯେମିତି ସି ପୁରା ହାତ
ଗୁଣ୍ଡ ଯୋଉଉ ଚାଉଳ ଗୁଣ୍ଡ କହିଲ ଅରୁଆ ଚାଉଳ ତ
ସାରୁଆଜାବଳ ହଁ
ହୁଁ ହୁଁ
ଆଉ ଜାଣିଛ ନା ନାଇଁ ସେଇ ଅରୁଆ ଚାଉଳକୁ ଟିକେ ପାଣିରେ ବତରେଇ ଦବ ହେଲା ତାକୁ ପୁରା ପେଷ୍ଟ ବନେଇଦବା ତାପରେ ବତୁରଲେ ତାକୁ ମୁହରେ ଆଣିକି ଡେଲି ଲଗେଇବ ତମ ମୁହଁ ଉପରେ ମାନେ ପୁରା କ୍ଲିୟର ରହିବ ମାନେ ତାକୁ ଷ୍ଟୋର କରିକି ବି ରଖିପାରିବ ଗୋଟେ ଡବାାରେ
ହଁ ଫ୍ରିଜ ରେ ନା ବାହାରେ ରଖିବ
ଫ୍ରିଜ ରେ ହିଁ ରଖିବ ତାକୁ
ଆଚ୍ଛା ଆଛା
ଷ୍ଟୋର କରି ରଖିବ ଡେଲି ଡେଲି ମୁହଁରେ ଘଷିବ ଟିକେ ଆଉ
ଆଉ ସେଥିପାଇଁ ତମ ସ୍କିନ୍ ପୁରା ମାନେ ପୁରା କ୍ଲିଅର ଆଉ ପୁରା ସୁନ୍ଦର ସ୍ଏ ତମ ଗୋଟେ ଏତେ ବି ପିମ୍ପଲ ନାହିଁ ତମ ମୁହଁରେ ମୁଁ ଦେଖି ତମେ ତାହେଲେ ସ୍କିନ୍ କେୟାର କରୁଛ ନା
ହଁ ସପ୍ତାହରୁ ଥରେ ଟ ଟିକେ କରିଦିଏ ଆଉ
ହଁ ବଢିଆ ବଢିଆ ତାହେଲେ କୁହ ମତେ ଟିକେ ବି କୁହ କୁହ ତାପରେ
ତାପରେ ଆମର ଯୋଉ ମୁଁ କହୁଥିଲି ବା ମେଥି ଯୋଉ ଫେସି କୁ ତାକୁ ସବୁ ପକେଇବ ସେଥିରେ। ନଡିଆ ତେଲ, ମନ୍ଦାର ଫୁଲ ଭରିଆ ପକେଇକି ତାକୁ ପୁରା ଗ୍ୟାସ୍ ଆଗ ରଖିବ ସେଇଟା ପୁରା ହାତକୁ ଯେମିତି ନାଳୁଆ ଯେତେବେଳେ ଲାଗିବ ପୁରା କ୍ରିମ ଟାଇପ ର ଯେତେବେଳ ହେଇଯିବ ସେତେବେଳେ କାଢ଼ିକି ତାକୁ ଥଣ୍ଡା କରିବ ଥଣ୍ଡା ହେଇ ସାରିଲା ପରେ ତାକୁ ମୁଣ୍ଡରେ ସବୁଆଡେ ମାନେ ଶିରା ଶିରା କରିକି ସବୁଆଡେ ଲଗେଇବ ଲଗେଇ ସାରିଲା ପରେ ତାକୁ
ପଡ଼ିବନି ସେଇ ମାନେ ଫୁଲ ସେଇ ଫେସି ସହିତ ଲଗେଇବୁ।
ନା ନା ଛାଣିବ ନା ଛାଣଦ ଛାଣିଦବ ନହେଲେ ତମେ ଯେତେବେଳେ ଲଗେଇ ଛାଣିବ ଛାଣିଦେଲେ ଭଲ କାରଣ ଆରାମ ସେ ତମେ ମୁଣ୍ଡରେ ଲଗେଇ ପାରିବ।
ହୁଁ-ହୁଁ-ହୁଁ-ହୁଁ।
ହଁ। ତାପରେ ତାକୁ ଛାଡି ଦବ ତିରିଶ ମିନିଟ ସେ ମୁଣ୍ଡରେ ଲଗେଇକି। ଏମିତି ବାନ୍ଧିକି ଛାଡିଦବ ତିରିଶ ମିନିଟ୍।
ହ ହ ଆଚ୍ଛା ଆଚ୍ଛା। କରିବ ମାନେ ତିରିଶ ମିନିଟ୍ ଯୋଉ ମନେକର ଆମେ ଏବେ ଶୁଖିଲା ଚୁଟିରେ ଲଗେଇବୁ ନା ତେଲ ତ ଲଗେଇ ଦେଇେଇଛୁ ନା।
ହଁ ତେଲ ଲଗେଇକି ଲଗାଅ ଶୁଖିଲା ଚୁଟିରେ ଲଗାଅ ସିଏ ଆବଜର୍ଭ ହବା ଦରକାର ମାନେ ସେମିତି କିଛି ନାହିଁ କି ରୁଲ ତେଲ ବିନା ତେଲରେ ଲଗେଇବ ସେମିତି କିଛି ନାହିଁ। ଏମିତିରେ ବି ସେଥିରେ ତେଲ ପଡିଥାଏ।
ହୁଁ ହୁଁ ହୁଁ ହୁଁ ହୁଁ ଆଚ୍ଛା ଆଚ୍ଛା। ଆଚ୍ଛା ତାହେଲେ ସେଇଟା ଲଗେଇବ ତିରିଶ ମିନିଟ୍ ରଖିଲା ପରେ ମୁଣ୍ଡ ଧୋଇବ ନା?
ହଁ ସେ ପୁରା ମୁଣ୍ଡ ପୁରା ଶୁ ଶୁଖିକି ପୁରା ହାର୍ଡ ହେଇଯିବ ହାତକୁ ହାର୍ଡ ଲାଗିବ ତାପରେ ତମେ ଯାଇକି ସାମ୍ପ କରିଦବ ଆଉ।
ଓହୋ ହୋ ଆଚ୍ଛା ଆଚ୍ଛା ଆଉ ତାହେଲେ କାଲି ମୁଁ ସେଇଟା ବନେଇବି ନହେଲେ। ତ କଣ କଣ ଆଉଥରେ ଖାଲି କହିଲ ଫେସି ଆଉ ଅରୁଆ
ଆଉ ମ ହଁ ଆଉ ହଉଛି ନଡିଆ ତେଲ।
ନଡ଼ିଆ ତାଲେ ଏଇ ଚାରୋଟି ଜିନିଷ।
ହଁ ହଁ।
ଆଉ କିଛି ପକେଇବେନି ତ?
ନାଇଁ ନାଇଁ ଆଉ କିଛି ନାଇଁ।
ଆଚ୍ଛା ଆଚ୍ଛା ଆଉ ତାହେଲେ ମାନେ ଆଉ କଣ୍ଡିସନର ହେରିକା ଆଉ କିଛି ଲଗେଇବାକୁ ପଡିବ?
ହଁ ତମେ ଲଗେଇଦବ କିନ୍ତୁ କିଛି ଦରକାର ନାହିଁ କଣ୍ଡିସନରେ କାରଣ ଆମର ଯୋଉ ଫେସି ଟା ଯୋଉଟା ସେଇଟା ଆମ ଚୁଟିକୁ ପୁରା ସିଲିକ ସିଲିକ କରିଦବ ହେଲା ଧୋଇଲା ପରେ।
ଆଚ୍ଛା ଆଚ୍ଛା ମୁଁ ତାହେଲେ କାଲି ନିହାତି କରିକି ଲଗେଇବି। କାଲି ବି ତ ମାନେ ସୁବାର ଛିନା ମୁଁ ଏଇଟା କରିବି ଥରେ ଦେ କେତେ ଥର କରିବାକୁ ପଡିବ ସପ୍ତାହକୁ?
ତମେ ସପ୍ତାହକୁ ଥରେ କର।
ଆଚ୍ଛା ହଉ ହଉ ତାହେଲେ ଦେଖିବା ସେଇଟା ମୁଁ ଏଇଥରକ ଟ୍ରାଏ କରେ। ଦେଖିବା କଣ ହଉଛି ଆଉ।